ହାଲୋ।
ହଁ କହ
ସାଙ୍ଗ କଣ କରୁଛୁ?
ଏଇ ଏବେ ବସିଥିଲି ଆଉ ତୁ?
ହଁ ମୁଁ ବି ଏଇଠି ବସିଛି ଆଉ।
ଆଉ କଣ ଖାଇଥିଲୁ।
ମୁଁ ଖାଇଥିଲି ଭାତ ଖାଇଥିଲି ସକାଳୁ ଗାଧେଇକି ଆଉ।
ଓ ହୋ
ତୁ କଣ ଖାଇଚୁ?
ମୁଁ ସେ ଭାତ ଖାଇଥିଲି।
ହୁଁ ହୁଁ ଆଉ କଣ?
ଭାତ ଆଉ ଆଜି ତ ଶୁକ୍ରବାରେ ମୁଁ ପିଆଜ ରସୁଣ ଖାଇବିନି ସେ ଯୁ ଆଳୁ ଭଜା ଖାଇଥିଲି।
ଓ ହୋ
ଆଉ କଣ ଖବର?
ବର୍ ସବୁ ଭଲ। ତୋର କଣ ଖବର?
ହଁ ସେମତି।
ଆଉ ଶୁଣୁନୁ ମୁଁ କଣ କହୁଥିଲି କି ଏଇ ପାଳି ଆମେ ଭୋଜି କଲେ କେମିତି ହୁଅନ୍ତା?
କଣ ବଣ ଭୋଜି?
ହଁ ଘର ଲୋକଙ୍କ ସହିତ ସବୁ ବଣ ଭୋଜି କରନ୍ତେ।
ହଁ କଲେ ଭଲ ହୁଅନ୍ତା।
ଆମ ଗାଁ ବଣଟା ତ ଭଲ ଅଛି ଆ ସେଠି ଝରଣା ଫରଣା ଅଛି ପାଣି ସୁବିଧା ଅଛି କାଠ ସୁବିଧା ବି ଅଛି ଆଉ ସେଇଠି ଭୋଜି କରିବା କି ଏଥର?
ହଁ କରିଲେ ହଁ ତମ ଗାଁଆ ଜଙ୍ଗଲଟା ଭଲ ଅଛି।
ହଁ ସେଇଠି କଲେ ଭୋଜି ଭଲ ହୁଅନ୍ତା।
ଆଉ କେବେ କରିବା?
ଏଇଇଇ ରଜ ବେଳକୁ କରିବା।
ରଜୁତ ରଜ ପରେ ପରେ ନା ରଜ ପୂର୍ବରୁ?
ନାଇଁ ରଜ ପ୍ରଥମ ରଜ ଦିନଟା ତ ଭଲ ବାର ଅଛି ସେଇଦିନ କଲେ କେମିତି ହୁଅନ୍ତା?
ସେଦିନ ବୁଲାବୁଲି କରିବା ରଜ ପରେ ନହେଲେ କରିବା।
ହଉ ଆଉ ରଜ ପରେ ଯୋଉ ବୁଧବାରଟା ପଡିବ ସେଇ ବୁଧବାର ଦିନ କରିବା।
ହୁଁ।
ଆଉ ତୁ ତମ ଘରେ କଇଦବୁ?
ହଁ।
ଆଉ ସାଙ୍ଗ ମାନଙ୍କୁ ବି କହିବା ତାଙ୍କ ଘର ମାନଅଅ ଙ୍କୁ ସେ କହି ଦେବେ ଘର ଲୋକ ସବୁ ମିଶିକି ଗୋଟେ କରିଆ ଭୋଜିଟେ।
ଆଉ କଣ କଣ ଆଇଟମ କରିବା?
ଆଇଟମ କରିଆ ସେ ଭାତ ଡାଲି ଚିକେନ ଆଉ ଯୋଉମାନେ ସାଧା ଖାଇବେ ତାଙ୍କ ପାଇଁ କରିଦବା ଛତୁ ପନିର ଆମ ପାଇଁ ଚିକେନ ମାଛ ଆଉ ଏମିତି କରିବା ମିିକ୍ସଚର ତରକାରୀ ହରିକା ପାମ୍ପଡ଼, ସାଲାଡ଼ ଏଇରକ କରିବା ଆଉ।
ଫିଙ୍ଗର୍ ଚିପ୍ସଟା ନିହାତି କରିବା।
ହଁ ଫିଙ୍ଗର ଚିପ୍ସ୍ ଆଉ ଷ୍ଟ୍ରାର୍ଟରରେ କରିଆ ଚିକେନ୍ ପକୋଡା ଆଉ ଯୋଉମାନେ ଆଇଁଷ ଖାଇବେନି ତାଙ୍କ ପାଇଁ କରିଦବା ପନିର୍ ଟିକା ଆଉ।
ହଁ ଏଗ୍ ଚପ୍ ବି କରିବା।
ହଁଅଅ।
ଓହୋଃ ଆଉ କୁଆଡେ ବୁଲାବୁଲି କରି ଯାଇଥିଲି ନା ଯାଇନୁ?
ହଁ ବୁଲାବୁଲି ତ ରଜକୁ ହବ ଆଉ।
ନା ଏବେ ଆଉ କୁଆଡେ ଯାଇନୁ?
ଏବେ ହଁ ଯାଇଥିଲି ଢେଙ୍କାନାଳ ଯାଇଥିଲି ସେ ପାର୍କ ଫାର୍କ ସବୁ ବୁଲିବା ପାଇଁ
ଓହୋଃ, ଆଉ ଜାଣିଚୁ ଢେଙ୍କାନାଳରେ ଏବେ ଗୋଟେ ଇଏଟେ ହେଇଛି ବଡ ଘଣ୍ଟାଟେ।
ହଁ ଏଇଟା ଜାଣିଛି ଏଇଟା କଟକରେ ତାର ସବୁଠୁ ବଡଟା ଅଛି ଢେଙ୍କାନାଳରେ ଗୋଟେ କରାହେଇଛି ଛୋଟଟେ ଆଉ
ହଁ ବଢିଆ ଦେଖା ଯାଉଛି କିନ୍ତୁ ସେଇଟା।
ହଁଅଅ
ଆଉ ଯୋଉଟାଆଆ ରାଜା ଯୋଉଠି ଗୋଟେ ରୁହନ୍ତି ରାଜ୍ୟପ୍ରସାଦ ସେଠିକି ଯାଇଛୁ ନା ଯାଇନୁ?
ହଁ ଯାଇଛି ରାଜବାଟୀ
ଆ ଭଲ ଲାଗିଲା ବୁଲିଲୁ?
ହଁ ଭଲ ସେଠିଆ ବହୁତ ଆମ୍ବ ଅଛି ସେ ବାଡିରେ, ଆମ୍ବ ଅଛି ନଡିଆ ଗଛ ଅଛି ବହୁତ ବଡ ଜାଗା ବି ଅଛି।
ଭିତରକୁ ଯାଇଥିଲୁ?
ନା ଭିତୁରକୁ ତ ଛାଡିବେନି ସେ ଗେଟ୍ ପାଖରୁ ସବୁ ଫଟୋଫଟ ଉଠେଇକି ଆସୁ ଆଉ
ଓହୋ। ଆଉ ଯୋଉଟା ଉଁ ଯୋଉ ରାଜାଙ୍କର ଅନେଶତ ଜଣ ସ୍ତ୍ରୀ ଥିଲେ ସେ ଢେଙ୍କାନାଳରେ ଏଇଟା କଣଟେ ଗୋଟେ କରାହେଇଛି?
ଅ ସେଟା ଯତନ ନଗର ଅନେଶତ ଜଣ ସ୍ତ୍ରୀ ମରିଯାଇଥିଲେ ସେ ଘରଟା ବା ଭୂତକୋଠି ହେଇକି ଅଛି।
ହଁ ସେଠିକି ଯାଇଛୁ ନା ଯାଇନୁ?
ନାଇଁ ସେଠିକି କେବେ ଯାଇନି ଡର ଲାଗେ ବୋଲି ସେଠିକି ଯାଇନି ଆଉ।
ହଁ ଠେଠି ତ ବହୁତ ଡର ଲାଗେ।
ଉଁ ପାହାଡ ଉପରେ ନା ସେଟା ଏକୁଟିଆ ଘରଟା ଆଉ ଯଦି ଯିବ ଏକାଥରେ ବହୁତ୍ ଜଣ ସାଙ୍ଗ ହେଇକି ଯିବ।
ହଁ ଯେ ହେଠି ପୁଣି ରାଜା ବି ସେଠି ଯୋଉ ଆମକୁ ଆମ ଟିଚର୍ ଜଣ କୋହୁଥୁଲେ ସେତିକାଳେ ସବୁ ହା ତୀ ମାନେ କାନ୍ଦନ୍ତିି କାନ୍ଦିବାର ଶବ୍ଦ ଶୁଣାଯାଏ ହାତୀମାନୋନେ ଯେେତ ଥିଲାବେଳେ ରାଜା ହାତୀ ମାନଙ୍କୁ ବହୁତ କାମ କରାନ୍ତି ଏ ପଟେ ଲୋକମାନୋନେ ବି ଯାଇକି ସେଠି କାମ କରନ୍ତି ତାଙ୍କୁ ପଇସା ବି ଦିଆଯାଏନି।
ସେଇ ଟାଇମ ରେ ଯୋଉମାନୋନ କାମ କରନ୍ତି ଯଦି କିଛି ଭୁଲ କରିବେ ତାହେଲେ ସେଇ ଯୋଉ ଗୋଡିଗୋୁରା ନାହିଁ ସେଇଠି ସବୁ ଲୋକଙ୍କୁ ଶୁଆ ହେଇକି ହାତୀ ତାଙ୍କ ଉପରେ ଚଢିବ। ସେମିତି ସବୁ ମାରା ଯାଏ ଲୋକଙ୍କୁ ସବୁ।
କିଛି ସେମିତି ବି କରାଯାଏ।
ହଁ ସେଠି ଯେତିକି ରାଣୀ ଥିଲେ ଆଉ ଯେତିକି କାମ କରୁଥିଲେ ସେଇ ରାଜବାଟରେ ଯେତିକି ସବୁ ଚାକର ଚାକରାଣୀ ସବୁ ଥିଲେ ସମସ୍ତଙ୍କୁ ସେଇଠି ମାରି ଦିଆ ଯାଇଥିଲା। ଆଉ ରାଜାଙ୍କ ଅନେଶତ ରାଣୀଙ୍କୁ ବି ମାରି ଦିଆ ଯାଇଥିଲା।
ଓହୋ।
ଏବେ ଲୋକ କହୁଛନ୍ତି କି ସେଇଠୁ ରାତିରେ କାନ୍ଦିବାର ସାଉଣ୍ଡ ଶୁଭାଯାଏ।
ପାଉଁଜି ସାଉଣ୍ଡ ବି ଶୁଭାଯାଏ।
ହଁ ସେଇଥିପାଇଁ ସେଟା ପୁରା ମାନେ ପୁରା ଭୂତ କୋଠି ହେଇକି ଅଛି ନା ସେଇଠିକି ଯିବାକୁ ବେଶୀ ଲୋକ ଡରନ୍ତି।
ହଉ ଯୋଉ ସେଠି ଗୋଟେ ୱାଟର ପାର୍କ ପାର୍କଟେ ଅଛି ଯାଇଚୁନା ଯାଇନୁ?
ହଁ ଯାଇଚି ସେଇଠି ୱାଟର ପାର୍କ ବୋହୁତ୍ ଭଲ ବୋଟିଂ ବି କରିଚୁ।
ଭଲ୍ ଲାଗିଲା?
ହଁ ଭଲ ଲାଗିଲା ସେଇ ଯତନ ନଗର ଟାକୁ ତ ମୁଁ ଯାଇନି କିନ୍ତୁ ଦୂରରୁ ଦେଖିଛି ଆମେ ଆଉ ଗୋଟେ ଯୋଉ ଯାଇଥିଲୁ ପାହାଡକୁ ସେଇ ପାହାଡ ଉପରୁ ସେଇଟା ଦେଖା ଯାଉଥିଲା ଯତନ ନଗର ଆମେ ସେଇଠି ଦେଖିଚୁ।
ନାଇଁ ଆମେ ଯୋଉ ଯାଇଥିଲୁ ବିଦିପନୀ ମହୋତ୍ସବ ସେଇଠୁ ବି ଦେଖାଯ ଯାଉଥିଲା ଯତନ ନଗର ଟା।
ହଁ ସେଇ ଯୋଉ ପାହାଡ ଟା ଅଛି ତା ସାଇଡ ରେ ସେଇଠି ଦେଖାଯାଏ ଜୋତନ ନଗର୍।
ହଁ ସେ ଯୋଉ ଗୋଟେ ହନୁମାନ୍ ମନ୍ଦିରଟେ ତମେ ବି ତୁ ବି ଯାଇଥିଲୁ କି ବିଧିପନି ଉ
ହଁ ମୁଁ ବି ଯାଇ ଥିଲ ସେଇ ଯୋଉ କରାଯାଉଥିଲା।
ଓହୋ।
ସେ ମହୋତ୍ସବ କୁ ଯାଇଥିଲି ସେଇଠୁ ଦେଖାଯାଏ ଯତନ ନଗର ଟା ସେଇ ପାହାଡ ଟା ସେଟା ବି ପାହାଡ ନା ସେଇ ପାହାଡ଼ ଉପରୁ ଦେଖାଯାଏ।
କାଇଁ ମୁଁ ତ ତତେଦେଖିପଲିିନି ସେଠି ମୁଁ ବି ଯାଇଥିଲି।
ମୁଁ ତ ତତେ ଦେଖିପାଇଲିନି।
ଉଁ ହୋ।
ହେଲେ ବହୁତ ଭିଡ ଏତେ ଲୋକରେ କିଏ କାହାକୁ ଦେଖିପାରିବ। ହଁ ଠାକୁରଙ୍କୁ ଦେଖିଚି।
ହଁ। ଆଉ କପିଳାସ ଯାଇଛୁ ନା ଯାଇନୁ?
ହଁ କପିଳାସ ଯାଇଚି ମୁଁ କିନ୍ତୁ ପାହାଚରେ ଚଢିକି ଯାଇନି ଗୋଡ ବିନ୍ଧିବ ବୋଲି ମୁଁ ଗାଡି ବାଟେ ଯାଇଚି
ପାହାଚର କିନ୍ତୁ କିନ୍ତୁ ପାହାଚର ଚଢି ଗଲେ ବହୁତ ମଜା ପାହାଚରେ ଆମେ ଥରେ ଯାଇଥିଲୁ ସ୍କୁଲରେ ପାର୍କ ପିକନିକ କରି ପାହାଚରେ ଚଢି ଚଢି ଗଲୁ ସମସ୍ତେ ଚଢି ଚଢି ଗଲେ କାହା ମୁଣ୍ଡ ବୁଲେଇଲା କିଏ ଗଳି ପଇଲା କେହି ଅଧାରୁ ଚାଲି ପାଇିଲେନି। ତେରଶହ ବାଉନଟା ପାହାଚ ଏବେ କିନ୍ତୁ ଅଧିକ ହେଇଯାଇଛି ଦି ତିନିଟା।
ଆମେ କିନ୍ତୁ ପାହାଚାରେ ଯାଇନୁ ଆମେ ଫ୍ୟାମିଲି ସବୁ ଯାଇଥିଲୁ ଆମେ ସେଇ ଯୋଉ ବାର ବାଙ୍କ ବାଟେ ଆମେ ଯାଇଥିଲୁ ଉପରକୁ।
କିନ୍ତୁ ବଢିଆ ମାନେ ଭିଉଟା ବଢିଆ ଦେଖା ଯାଉଥିଲା ପାହାଡରେ ଗଲୁ ନା ସେ ଶୀତ ଦିନେ ସେପଟେ ପାହାଡ ପାହାଡ ଗୁର ପୁରା କୁହୁଡିରେ ଭରି ଦେଇଥିଲା ଆଉ ଫାଷ୍ଟ ମନ୍ଦିର ଚାରି ପାଞ୍ଚଟା ଖଣ୍ଡେ ଦେଇକି ଗଲୁ ବଢିଆ ଦେଖାଉଥିଲା।
ହଁ ସେ ଉପରୁ କିନ୍ତୁ ତଳ ଭିଉଟା ପୁରା ବଢିଆ ଆସେ।
ହଁ ଆଉ ଦେବସଭା ସୀତା ଇଏ ଯାଇଛୁ।
ହଁ ସୀତାଙ୍କ ଏନ୍ତୁଡ଼ିଶାଳ ଯାଇଛି ଦେବ ସଭା ମାନେ ସବୁ ଦେବତା ମାନଙ୍କ ସଭା ହେଇଥିବ ଚାରିପଟ ଯାକ ସବୁ ଦେବତା ମାନଙ୍କ ମୂର୍ତ୍ତି ହେଇଥିବ ସବୁ ଦେଖିଛୁ।
ଓହୋ ମୁଁ ତ ସେ ଗଲିଣି ଦିଥର ଯେ ସେ ଉପରକୁ ଯାଇପାରୁନି ଜମା।
ଆଉ ସେଠି ଗୋଟେ ଅଛି ମାନେ ଯାହା ମାନସିକ କଲେ ସବୁ ପ ପୂୁରଣ ହୁଏ।
ଓହୋ।
ଗୋଟେ କୁଣ୍ଡଟେ ଅଛି ସେ କୁଣ୍ଡରେ ଯାହା ମାନସିକ ରଖିକି ଗାଧେଇବ ସେଇଟା ମାନସିକ ସବୁ ପୂରଣ ହୁଏ।
ସେଟା କଣ ଗୋଟେ କୁଣ୍ଡଟା ନାଁ ବି ମୁଁ ଜାଣିଛି ହେଲେ ମନେ ପଡୁନି।
ମୋର ବି ମନେ ପଡୁନି ସେ କୁଣ୍ଡଟାରେ କିନ୍ତୁ ମାନେ ଯିଏ ଗାଧେଇବ ସେ ଯାହା ମନସ୍କାମନା ରଖିଥିବ ସବୁ ପୂରଣ ହୁଏ।
ହଁ ମୁଁ ବି ଜାଣିଥିଲି ତ ପୂରଣ ହୁଏ ବୋଲି।
ଓହୋ।
ଆଉ କଣ ଖବର?
ହଁ ସବୁ ଭଲ ଆଉ ତମ ଖବର ସବୁ କଣ?
ହଁ ସବୁ ଭଲ।
ଆଉ ଘର ଲୋକ।
ହଁ ଘର ଲୋକ ବି ଭଲ ଅଛନ୍ତି।
ଅ ହ।
ଆଉ ଢେଙ୍କାନାଳର ଆଉ କୁଆଡେ କୁଆଡେ ଯାଇଛ ସାଇ ମନ୍ଦିର।
ହଁ ସାଇ ମନ୍ଦିର ତ ବହୁତ ଥର ଯାଇଛି। ସାଇ ମନ୍ଦିର କପିଳାସଠୁ ଅଧିକ ସାଇ ମନ୍ଦିର ଯାଇଛି କାଇଁନାଁ ଆମର ଯାହାର ଯାହା ବାହାଘର ପାହାଘର ସବୁ ହୁଏ ଏଗେଜମେଣ୍ଟ ହୁଏ ସବୁ ସେଇ ସାଇ ମନ୍ଦିରରେ ହିଁ କରାଯାଏ।
ଓହୋ।
ତମେ କେବେ ଯାଇଛ ନା ନାଇଁ ହଁ ଡିଅର ପାର୍କ ଯାଇଛି ବହୁତଥର ଡିଅର ପାର୍କ ଯାଇଛି ସେଟା ତ ଗୋଟେ ଛୋଟ ନନ୍ଦନକାନନ କହିବାକୁ ଗଲେ କାହିଁକିନା ଏଠି ଟିକେ ଅଧିକ ହରିଣ ଅଛନ୍ତି ବୋଲି ଡିଅର ପାର୍କ ନହେଲେ ନନ୍ଦନକାନନ ଟାଇପ୍ ର ସବୁ ପ୍ରକାର ପଶୁ ପକ୍ଷୀ ଅଛନ୍ତି ଖାଲି ବାଘଟା ଯାହା ନାହାନ୍ତି ଆଉ।
ହଁ ଭାଲୁ ବି ଅଛନ୍ତି ମତେ ଭାଲୁଟା ଦେଖିକି ଲାଗିଲା କି ଏଇଟା ଅସଲି ଭାଲୁ କି ନକଲି ଭାଲୁ।
ନା ନା ଭାଲୁ ବି ଅଛନ୍ତି ଭାଲୁ ଦି ତିନିଟା ଖଣ୍ଡେ ଅଛନ୍ତି ଖାଲି ବାଘଟା ଯାହା ନାହାନ୍ତି ଆଉ।
କୁମ୍ଭୀର ବି ଅଛନ୍ତି ସାପ କେଡେ କେଡେ ଅଛନ୍ତି।
ହଁ ସାପ ତମେ ଯାଇଛ କି ଦେଖିଛ।
ହଁ ମୁଁ ଯା ଗଲିଣି ଚାରି ପାଞ୍ଚ ଥର ଗଲିଣିି।
ଭଲ ଆଉ।
ଆଉ ସାଇନ୍ସ ପାର୍କ ଯାଇଛ ନା ଯାଇନ।
ନାଇଁ ସାଇନ୍ସ ପାର୍କଟା ଯାଇନି।
ସେଇଟା ଡିଅର ପାର୍ଗ କଡରେ ବା।
ନାଇଁ ଆମର ସନ୍ ସନ୍ଧ୍ୟା ହେଇଗଲା ତ ସେଇଥିପାଇଁ ପୁଣି ଢେଙ୍କାନାଳ ହେଲା ବେଳୁ ଜଙ୍ଗଲଟା ବାଟରେ ସେଇଥିପାଇଁ ଜଲ୍ଦି ପଳେଇ ଆସିଲୁ। ସନ୍ଧ୍ୟା ହେଇ ଆସିଲା ବୋଲି ପଳେଇ ଆସିଲୁ ଆଉ ଯାଇନୁ ଆଉ।
ହୁଁ।
ଆମେ ଯାଇଛୁ ସାଇନ୍ସ ପାର୍କର ଭୋଜି କଲୁ ଭୋଜି କରିକି ମାଇକି ଫାଇକି ବଜେଇଲୁ ବଜେଇକି ଖାଇ ଖୁଆକି ଆସିଲୁ ଆଉ।
ଆଚ୍ଛା ଆଉ ଥରେ ନିଶ୍ଚିନ୍ତ ଯିବୁ ଆଉ ସାଇନ୍ସ ପାର୍କ ଆଉ ଥରେ ଗଲେ ଢେଙ୍କାନାଳ ଆଡେ ଯିବୁ ସାଇନ୍ସ୍ ପାର୍କ ଆଉ।
ଆଉ ମତେ କହିବ ମୁଁ ବି ଯିବି ତମ ସାଙ୍ଗେରେ।
ହଁ ହଁ ଆସିବ ଆଉ।
ଆମେ ଗୋଟେ ସାଙ୍ଗ ହେଇକିନା ଯେ ଗଲେ ଭଲ ହୁଅନ୍ନ୍ତାନି।
ହଁ ସାଙ୍ଗ ହେକି ଯିବା ଆଉ ହଉ ଟିକେ ସାଙ୍ଗ ମୁଁ ଯାଉଛି ଖାଇବି ଭୋକ ହେଲାଣି।
ହଉ ହଉ।
ହଁ ରଖୁଛି ଆଉ।
ହଁ।